ହାଲୋ।
ହ୍ୟାଲୋ ହଁ ଭାଇ।
ହୁଁ ଶୁଭୁଚିତ ଠିକରେ।
ହଁ ଭାଇ।
ଆଉ କଣ କରୁଛ?
ଏଠି ଘର ବାରି ପଟେ ବସିଛି।
ଆଉ ସକାଳୁ କୁହା ଯାଇଥିଲ କହିଲ ବାରଟାରେ ଫ୍ରି ହବ ବୋଲି ଆଉ ଫ୍ରି ହେଲନି।
ହଁ ଭାଇ ଯୋଉ କ୍ରିକେଟ ମ୍ୟାଚ ଚାଲିଛି ତ ଏବେ।
ହୁଁ ସରିନି ଆଜି ଯାଏଁ।
ନାଇଁ ଏ ଏବେ ଷ୍ଟାର୍ଟ ହେଲା ମାନେ ହେଲା ତିନି ଚାରି ଦିନ ଯେ
ହୁଁ।
ହଁ ଷ୍ଟାର୍ଟ ହେଲା ଯେ ଟିକ ଖେଳ ମାନେ ବାରଟାରେ ମୁଁ ଜାଣିନି ମୋର ମୁଁ କୋଚିଂ ଯାଇକି ଆସିକି ଏ ହେଇଠୀକି ଟିକେ ଗଲି ହେରି ଆଉ।
ଅ ତମ ଗାଁ ରେ ହଉଛି।
ଉୁଁ ନାଇଁ ମ ଗାଁଠୁ ଟିକେ ଦୂର ବାଟ।
ଓ ବଡ ପିଲା ମ୍ୟାଚ୍ ନା ସାନ ପିଲା ମ।
ଏ ବଡ଼ ସାନ ମିଶିକି ମ।
ଓ ଉଇନର୍ କେତେ?
ଉଇନର ପାଞ୍ଚ ହଜାର ଆଉ ଉ ହାରିଲେ ଦି ହଜାର ଆଉ।
ଅ। ତମେ ଖେଳୁଛ ନାଇ କି।
ହଁ ଭାଇ। ଆଉ ବୋଲର ଭାଇ।
ହଁ ହଉ ଆଉ।
ଖିଆ ପିଆ କଣ ହେଇଛି?
ହୁଁ ଦିପହର ତ ହେଇଥିଲା ଭାତ
ହୁଁ।
ହ ଆଳୁ ଝୋଳକୁ ହେଇଟା କଣ ପୋଟଳ ଯୋଉ ଭଜା।
ହୁଁ।
ହୁଁ।
ଘରେ ସବୁ
ଘରେ ସବୁ ବୋଉର ମୋର ତ ଅଛୁ ବୋଉର ମୋର ଖାଇଲୁ।
ହୁଁ ସବୁବେଳେ ଏକାଠି ଖାଉଛୁ ନା କଣ?
ହୁଁ ଏକାଠି ଖାବେ।
ହୁଁ ସେ ତମେ ସକାଳୁ କଣ କୋଚିଙ୍ଗ ଯାଉଚ?
ହଁ କୋଚିଂ ଯାଉଛି କମ୍ପ୍ୟୁଟର।
କମ୍ପ୍ୟୁଟର କୋଚିଂ।
ଏଇଟା ଆମର ଯୋଉ ଇଣ୍ଟରସିପ ବାହାରି ନି କି। ହେଇ କ କମ୍ପୁଟର ଯାଉଛି। ସେ କମ୍ପ୍ୟୁଟର ର ଆଉ। ଆମର ନଅଟାରୁ ହୁଏ ଯେ ନଅଟାରୁ ହବ ଯେ ସାଢେ ଏଗାରଟା ବାରଟା ଯାକେ।
ଏଇଟା କଣ କଲେଜ ତରଫରୁ?
ହୁଁ କଲେଜ ତରଫରୁ କିନ୍ତୁ କଲେଜ ମାନେ ବୁଲିକି ଯୋଉ ଫିଲ୍ଡ ୱାର୍କ ବୁଲିକି ସବୁ କାମ କରିବ ବୋଲି।
ହୁଁ।
ହୁଁ ବୁଲିକି ସବୁ କାମ ଦିଏ ଏ ସେଇଟା ତ କରିପାରିଲନି ତାପରେ ପଇସା ଦେଇକି ସତରଶହ ପଚାଶ ଟଙ୍କା।
ଏତେ ଟଙ୍କା ନାଇଁ କି ତମର ଏଇଟା ଚାରି ବର୍ଷ ନା ତିନି ବର୍ଷ?
ତିନି ବର୍ଷ।
ଆଉ ତମ ତଳ ବ୍ୟାଚ ଗୁଡ଼ା ଚାରି ବର୍ଷ ନା କଣ?
ହଁ ଆମ ତଳ ବ୍ୟାଚ୍।
ପ୍ଲସ ଥ୍ରୀ ଚାରି ବର୍ଷ କରିଦେଇଛି ତମର ଏଇଟା ସେକେଣ୍ଡ ଇୟର ହେଲା କି?
ହୁଁ ମୋର?
ହୁଁ।
ହେଇନି ଥାର୍ଡ ଇୟର ଏଇଟି ହେଲା। ମାନେ ଫୋର ସେମିଷ୍ଟର ଏବେ ଏଇଟି ହେଲା।
ଫୋର୍ ସେମିଷ୍ଟର ଦେଇ ସାରିଲାଣି ନା ଦେଇନ ଫୋର ସେମିଷ୍ଟାର ଦେଇନ ନାଇକି? ତମର ପ୍ଳ ତାହେଲେ ପ୍ଲସ୍ ଥ୍ରୀ ସେ ସେକେଣ୍ଡ ଇୟର ଫା ଫାଇନାଲ ଏକ୍ଜାମ ଅଛି। ଇଣ୍ଟରନାଲ୍ ସରିଲାଣି?
ଇଣ୍ଟରନାଲ ନା ନାଇଁ ଏ ଏବେ ପରା ଏଇ ଯୋଉ ଫିଲ୍ଡ ୱାର୍କ ଯୋଉ ହେଇଟା ନୁହଁ ସେଇଟା ଚାଲିଛି ସରିଲା ପରେ ଏଜ୍ଜ୍ଜାମ କରାହେବ ଏଜ୍ଜ୍ଜାମ ସରି ଯିବ ଆଉ।
ନା ନା ମୁଁ କହିବା କଥା ଇଣ୍ଟରନାଲ ଆଉ ହଉଛି ନା ହଉନି।
ହଁ ଇଣ୍ଟନାଲ୍ ହଉଛିି।
ଇଣ୍ଟରନାଲ ହଉଛି।
ହୁଁ ଏବେ କିନ୍ତୁ କ ସେଇଟା ଯୋଉ ବୁଲି ବୁଲିକା ଯୋଉ ଉ ସମସ୍ତଙ୍କ ଘରର ଜାଗା ବାଡି କେତେ ଅଛି କଣ ଏମିତି କେତେ କଣ ଅ ଅ ସ୍କୁଲରେ କେତେ ଜଣ କଣ ଏମତି ଟିଚର ପିଲା ନା କଣ କଣ କେମତି କଣ କରୁଛନ୍ତି କଣ ଏସବୁ ବୁଝିବ।
ଆମର ନଥିଲା ହେତ ଅସିକି ଏବେ ସବୁ ଆଡ୍ କରୁଛି।
ହୁଁ ଏଇଟା ଆମ ଆସିକି ଖାଲି ଆସିଛି।
ହଁ।
ହ
ତାପରେ ଦିନକୁ ଦିନ ଏଠି ଚାରି ବର୍ଷ ଏଠି କରିଦେଲାଣି ପ୍ଲସ ଥ୍ରୀ ଟା।
ହଁ ଚାରି ବର୍ଷ ତ ଆମ ଆମ ପରଠୁ।
ଯୋଉ ତ ପ୍ଲସ୍ ଥ୍ରୀ କଲେ ଚାକିରି ମିଳୁଛି ଛାଡ ସିଏ ପୁଣି ଚାରି ବର୍ଷ କରି ସରିଲାଣି। ପୁରା ପିଲାର ଲାଇଫ ଖାଲି ବରବା
ତମ କଣ ପ୍ଲସ ଥ୍ରୀ ସରିଲା ଆଉ କଣ କହିଲ?
ଆଉ ତମେ କଣ ଖାଇଛ?
ଭାତ ଡାଲି ଆଳୁ ପୋଟଳ କଷା ହେଇଥିଲା ଆଉ ଭଜା ଭଜି ପାମ୍ପଡ଼ ଟିକେ ହେଇଥିଲା।
ହଁ।
ବର୍ଷା ହେଇନି ତମ ପଟେ।
ନାଇଁ ଆମ ପଟେ ଏବେ ଉଠେଇଛି।
ଆମପଟେ ବର୍ଷା ଏବେ ଘଣ୍ଟା ହେଲା ହେଇକି ଛାଡ଼ିଲାଣି ଏବେ କ୍ଲିଅର ହେଇଗଲାଣି।
ହୁଁ ଗୋଟେ ଏ ଯୋଉ ଉଠେଇଛି ତ ବର୍ଷା ଘଡ଼ ଘଡି ଟିକେ ଟିକେ ମାରୁଛି।
ହୁଁ।
ହ
ଆଉ ସିଧମୂଳ ବ୍ରିଜ ଆଡେ ଆସୁନ ବୁଲି।
ଏବେ କାଇଁ ଯାଇନି ଆ ସେଦିନ ତ ଯାଇଥିଲି ଖାଲି ଯୋଉ ଯୋଉ ରଜ ଦିନ ତ ଯାଇଥିଲି ଆଉ ଯାଇନି ତୋଟାଲି।
ତମର ହେଇଠୁ ପନ୍ଦର କୋଡିଏ କିଲୋମିଟର ହେଇଠୁ ହବ ନାଇ କି?
ସିଧାମୂଳ ବ୍ରିଜ୍।
ହ
ହଁ।
ପନ୍ଦର କିଲୋମିଟର ଭିତରେ ହବ ଆଉ।
ପନ୍ଦର କିଲୋମିଟର ଭିତରେ କୋଡିଏ ହବନି।
ହୁଁ ହେଇଠି ନରସିଂହପୁର ଟା ସେଇଠି ବାର କିଲୋମିଟର ଖଣ୍ଡେ ହବ ଆଉ ତମ ଗାଁ ସେଇଠି ତିନି ଚାରି କିଲୋମିଟର ଆଉ କଣ?
ହଁ। ଁ
ହଉ ଆଉ କେତେବେଳେ ଆମ ଆଡେ ଆସିଲେ ଫୋନ କରିବ ଆଉ
ହଁ। ଆଉ ଆ ଏବେ ମାନେ କଣ କରିଚ ମାନେ ଏ
ଅ ବିକା ଏଇଠି ହୁଁ ହୁଁ ଗାଁ ରେ ଅଛି ଏବେ। ଅବିକା।
ଆଉ ତମେ ଏରିଆ ମାନେ ତମେ ଯୋଉ ଖେଳ ତମର ଖୋ ଖୋ ତମର ଏଠି ମାନେ ଆଁ ତମେ ମାନେ କଲେଜ ଭିତର ତମେ ଖେଳିଛ ନା ମାନେ ମାନେ ଏମିତି ତମର ଅଛି ପଡିଆ ଫଡିଆ ଅଛି। କିଏ ଖେଳି ଯାଅ।
ହୁଁ ଆମର ବଡ ବଡିଆ ଅଛି ନା ବଡ ସ୍ପିଚ୍ ଅଛି।
ହଁ
ତମ ସେପଟେ ପିଲା ଆସ କୁହନ୍ତି ଖେଳି ହେଲେ ଆମ ଏଇ ନୂଆଗାଁ ପିଜିକି ଖେଳି ଆସୁଛନ୍ତି। ସେ ନରସିଂପୁର ପିଲା ଆଉ ସେପଟ ପିଲା ବି ଆସୁଛନ୍ତି ଖେଳିବା ପାଇଁ। କ୍ରିକେଟ ଖେଳିବା ପାଇଁ ଆସୁ ସନ୍ତୁ
ହଁ କ୍ରିକେଟ ଆମର
ଆମର ହେଆରେ କ୍ରିକେଟ ଖେଳିବା ପାଇଁ
ହୁଁ କ୍ରିକେଟ ଆହୁରି ଭଲି ଖେଳିବା ପାଇଁ ବି ଆସୁଛନ୍ତି। ନାଇଟ ମ୍ୟାଚ ଯୋଉ ହଉ ଚି ଶୀତ ଦିନେ କିଛି ଗୁଡାକ ଖେଳିବାକୁ ବି ଆସୁ ଚନ୍ତି।
ହୁଁ ଯାାଉଛି
ହୁଁ। ତମ ଗାଁ ପଟକୁ ଡାକି ନାହାନ୍ତି ବୋଧେ ଆଉ ନାଇଁ କି?
କା ବୋଇଲା
ମୁଁ କଇଲି ତମ ଗାଁ ପଟକୁ ଡାକି ନାହାନ୍ତି ବୋଧେ ଆଉ।
ହଁ ନରସିଂହପୁର ପିଲା ତ।
ହୁଁ।
ନରସିଂହପୁର ଆମ ସେ ଏ ଏ ଯାହା ହେଲେ ବି ଅଧା ଯେ ମାନେ ନରସିଂହପୁର ଟାଉନ୍ ହେଲେ ବି ଅଧା ପିଲାମାନେ ମାନେ ଯେ ଯୋଉ ତ ଭଲ ଭଲ ଖେଳାଳି ସମସ୍ତେ ବାଛିକି ନେବେ ଯାହାକୁ ଦେଇଦେବେ।
ହଁ ମ ବୁଲି ବୁଲିକା ଭଲ ପିଲା ଦେ କି ନେବେ ଆଉ କଣ?
ହୁଁ। ଭଲିବଲ ପିଲା ଆମର ଏଇ ଦେ ବେଶୀ ମାନେ ମୋର ଭଲ ଭଲ ଅଛନ୍ତି। ଏଇଠି ଆଁ ହଁ ଏମାନେ ଆମ ବ୍ୟାଚ୍ ର ମାନେ ତମ ବ୍ୟାଚ୍ ଭଳିଆ ଭଲିବଲ ରେ ଭଲ ଭଲ ପିଲା ଅଛନ୍ତି।
ହୁଁ। ଭଲ ବି ଭଲ ଖେଳୁଛନ୍ତି ପିଲା। ଯେ ନାଇଟ ମ୍ୟାଚ ଶୀତ ଦିନ ପ୍ରାୟ ହଉଚି ଭଲି ମ୍ୟାଚ ଗୁଡାକ। ଆଉ ଭଲ ଆମ ଏପଟେ ଖେଳୁନାହାନ୍ତି ମ ଭଲି ଖେଳୁଛନ୍ତି। ଆଉ କ୍ରିକେଟ ତ ଆଉ।
ହୁଁ। ଇଆଡ଼େ ତ ଯାଇ ଥିଲୁ ଏଇ କ୍ରିକେଟ ହେମିତି ମାନେ ଦେଖି ହେଲେ ମାନେ ବାଟ ସାରା ଯେତେବେଳେ ଯିବା ୟେ ବାଟ ସାରା କିନ୍ତୁ କ୍ରିକେଟ ଖାଲି ଖେଳା ଦେଖାଯାଏ ହୁଁ। ଏବେ ମାନେ ରଜ ଟାଇମ ରେ ଛାଇ ବା। ଆମ ପଟେ ବର କୋଳି
ହୁଁ।
ବରକୋଳି ଜାଣିନକି ବରକୋଳି।
ବରକୋଳି ତ ଜାଣିଚି ବରକୋଳି ଜାଣିଛି।
ହଁ ବରକୋଳି ତାପରେ ଏଇ ଯୋଉଁ ବୃନ୍ଦାବନ କୋଳି କିନ୍ତୁ ଗୋଟେ ଗୋଟେ ଜାଗାରେ ହୁଏ।
ସେଇଟା କେମିତିକା?
ବୃନ୍ଦାବନ ବୋଲି ତାର ଟିକେ ବଡ ଯୋଉ ବିକା ହଉନି ଇଁ
କଟକକୋଳି ଟାଇପର କଟକକୋଳି ଟାଇପଟା ଯୋଉଁ ଲମ୍ ଲମ୍ବା କୋଳି ଟା ହେଇଟା ବୃନ୍ଦାବନ କୋଳି କହୁଛ ଯୋଉଁ ମାଟି ବା ମାର୍କେଟରେ ବିକା ହଉଛି। ସେଇଟାକୁ ବୃନ୍ଦାବନ କୋଳି କହୁଛ ନାଇଁ କି ଆମର ସେପଟେ ତ ଏପଟେ ନାହିଁ ଏରା ଗଛ ତ
ନାଇଁ ନାଇଁ ହେଇଟା କ ଯାଉନ ନଦୀ ମାନଙ୍କରେ ନହିଁ ନଦ ଏମାନଙ୍କ ସାଇଡରେ ମାନେ ଯାଇଥିଲୁ ଆମେ ଭୋଜି ଜିଲିଣ୍ଡା ଯାଇଥିଲୁ ଭୋଜି କରି ଯେ ସେଇଠେ ଏ ଥିଲା ମୁଁ ଜାଣିନି ମାନେ ଗୋଟେ ଗୋଟେ ଆମ ଗାଁ ଆଡେ ଏମତି ହେଇ ଥିଲା ହେଇଟା ନାହିଁ ଆଉ ଗଛରେ। ଖୋଜିକି ଏବେ ପା ନୂଆଁ ମାନେ କୋଉଠି ଗୋଟେ ହେଇଥିଲା ବଲି ଆମେ ଖୋଜିକି ପାଉନୁ। ତାପରେ ହେଇଠେ ହେଇ ହେଲା ବୃନ୍ଦାବନ ମାଛ ହିଆଡ଼େ ଯାଇଥିଲୁ ଯେ ହେଇଠୁ ଦେଖି ଥିଲୁ। ହେଇଟା ଆମେ ବଢିଆ ନା ଟେଷ୍ଟ ଅଲଗା ପ୍ରକାର ଯାହା ହେଲେ ନା। ମାନେ ବହୁ ପୁରା ନଦୀ ଏ ହେପଟେ ଆମେ ଏପଟେ ଏପଟେ ହେଲେ ନଦୀ ଏପଟକୁ ଯାଇଥିଲୁ।
ହୁଁ ଆଉ ଜାମୁ କୋଳି।
ହଁ ଜାମୁକୋଳି ହେଇଛି।
ଜାମୁ କୋଳି ହେଇଛି ନା କି ଖାଲି କୁସୁମକୋଳିଟା ତମ ପଟେ ନାହିଁ ନା କି?
ହୁଁ।
କୁସୁମ କୋଳି ଟା ଆମ ଗଟେ ବି ଅଛି କିନ୍ତୁ ଢେର ଅଛି ଯେ ତମପଟେ ବି ଥିବ ତମେ ଜାଣିନଥିବ ତମର ଗୋଟେ ଜଙ୍ଗଲ ଏରିଆ ନା ଥିବ କୁସୁମ କୋଳି।
ହଁ ଖଜ ଖଜିରି କୋଳି?
ହଁ। ଖଜୁରି କୋଳିଟା ବି ଥିବ ତମ ପଟେ ଆମ ପଟେ ବି ଅଛି। ଆଉ କଣ୍ଟେଇ କୋଳି?
କଣ୍ଟେଇ କୋଳି ହଁ କଣ୍ଟେଇ କୋଳି ହୋଇଚି ଆମ ଇଆଡେ କଣ୍ଟେଇ କୋଳି।
ପୁରା ଛୋଟ ଛୋଟ ନାଇଁ କି।
ହଁ।
ଆଛା ଏଇ ଯୋଉ ତମର ଅଛି ବତାସ ଯୋଉ ବଡ ସାଇଜ ର ଟିକେ ହୁଏ କମଳା ଭଳିଆ ପୁରା କଖାରୁଠୁ ଟିକେ ଛୋଟ।
କଖାରୁ ଟି କିଛି ତ।
ହୁଁ ବତାସ କମଳା ଭଳିଆ ଲାଗି। ମାନ ଯୋଉ ମାସ୍ତରଙ୍ଗ ଜାଣିଥିବ କାନ୍ଦିଆ ଟାଇପ ର।
କାଙ୍ଗା କମଳା।
ହୁଁ ହୁଁ କାନ୍ଦିଆ ଟାଇପ ର ମାତ ରଙ୍ଗ ଜାଣିଚ ମାତରଙ୍ଗ ଅଛି ନା ନାଇଁ ତମ ପଟେ?
ନାଇଁ ନାଇଁ ଆ ମାତର ଆତାଜୀ?
ହଁ ହଁ ଏଇ ଆତାବି କହୁଛନ୍ତି ତମ ପଟେ ସେଇଟା। ଆମର ଏପଟେ ବତାସ କହୁଛନ୍ତି।
ଆତାଜି ଆତାଜି ଏଇଟା ସେଇଟା ହଁ ମାଡେ ହଉଛି। ସେଇଟା ମାନେ ଆଉ କୁଆଡେ ଏମିତି
ତେଇଶ ଅଶି ଜିନ ର ହ ବ ଗଣେଶ ପୂଜା ଟାଇମ୍ ବଡ଼ ବଡ଼ ହବ ଆଉ କଣ? ହଁ ହଉ ରଖୁଛି ହେଲା।